ହାଲୋ ହାଲୋ। ବନ୍ଧୁ ନମସ୍କାର। ଜୟ ଜଗନ୍ନାଥ। କୁହନ୍ତୁ ଆଉ କଣ ଖବର ଖୁସି ଖବର?
ମୋ ମୋ ଖବର ତ ବହୁତ ଭଲ ଅଛି କିନ୍ତୁ ମୁଁ ଭଲ ହବା ତ କିନ୍ତୁ ମୋ ଦେହଟା ଟିକେ ଭଲ ନାହିଁ।
ଓହୋ କଣ ହେଇଛି କି ତମକୁ?
ଥଣ୍ଡା ଆଉ ଜର।
ଥଣ୍ଡା ଜର ଆଉ କେମିତି ହେଲା?
ଏଇ ଯୋଉ ଦି ଚାରି ଦିନ ହବ ବର୍ଷାଟେ ପଡୁନଥିଲା ସେ ବର୍ଷାରେ ଓଦା ହେବା ଯୋଗୁଁ ମ ଟିକେ ଥଣ୍ଡା ଜର ହେଇଯାଇଛି ଆଉ।
ଓ ବର୍ଷାରେ ପଡିି ଜର ଥଣ୍ଡା ହେଇଯାଇଛି? ଆଉ କଣ? ଆଉ?
ଆମର ସେ ବର୍ଷା ସା ହଉଛି ଆ କେମିତି କଣ ପାଗ ଦେଇଛି?
ବର୍ଷା ହଉଛି ପ୍ରବଳ ଏବେ ଇଭିନିଂ ରେ ବି ବର୍ଷା ହଉଛି ପ୍ରବଳ।
ଇଭିନିଂ ରେ ବି ବର୍ଷା ହଉଛି।
କୁଆଡ଼େ ବାହାରକୁ ଯାଇ ହଉନି ତମ କ୍ଲାଇମେଟ
ଆଚ୍ଛା ଆଜି ଆମର ଏପଟେ ପାଗଟା ପୁରା ବଢ଼ିଆ ଦେଇଛିି।
ଓହୋ ଏମିତି କି?
ଆଜ୍ଞା ଆଉ ତମ ଦେହ ପାହା କେମିତି ଭଲ ଅଛି ନା ତମ ଦେହ ପାହା ଭଲ ଅଛି?
ସବୁ ଭଲ ଅଛି ଆଜି ଆଉ କୁଆଡେ ବାହାରେ ଯାଇନ କି ଯିବ ବୋଲି କହୁଥିଲ?
ଏଇନା ପା ତମ ସହିତ ଏଇ କଥା ହେଇ ହେଇକା ବାହାରକୁ ମୁଁ ଯାଉଛି।
କୁଆଡେ ଯାଉଛ?
ଭାଇନା ଟିକେ ଯାଉଛି ବାହାରକୁ ଟିକେ ବୁଲାବୁଲି କରିବୁ କଣ ଖିଆ ପିଆ କରିବାର ଅଛି କିଛି ଟିଫିନ ଟିଫିନ୍ କରିଦେଇକିନା ଆସିବୁ ଆଉ କଣ?
କଣ ଟିଫିନ କରିବ ବାହାରେ?
ସେଇଟା ତ ବାହାରକୁ ଗଲା ପରେ ନାହିଁ ନାହିଁ ବରା ତରକାରୀ ନାହିଁ ଦେଖିବା। ବହୁତ ଦିନ ହେଲାଣି ଇଚ୍ଛା ହଉଥିଲା ଗୁପଚୁପ ଖାଇବା ନେଇକି ଦେଖିବା ଯଦି ଗପଚୁପ ଏଠି ମିଳିଯିବ ତାହେଲେ ଟିକେ ଗପଚୁପ୍ ଟିକେ ଖାଇଦେଇକି ପଳେଇ ଆସିବୁ ଆଉ।
ଓହୋ।
ଆଉ ତମେ ବନ୍ଧୁ କଣ ଟିଫିନ୍ ଫିପିନ୍ କରିଛ କି କରିନ ସନ୍ଧ୍ୟାବେଳେ କିଛି ଟିଫନ୍ କରିନ କି?
ଗୁପଚୁପ ଖାଇବାକୁ ଯାଉଛନ୍ତି ଆମର ତ କିଛି
ଆଜ୍ଞା ଆଉ ତମେ କଣ କିଛି ଟିଫିନ ଇଫିନ୍ କରିନ କି ସନ୍ଧ୍ୟାବେଳେ?
ଆମର ଆଜି ଟିଫିନ ଅଛି ନା?
କଣ ଟିଫିନ୍ କରିଛ?
ବନେଇକି ଖାଇବୁ ଭାବୁଛୁ।
ଆଛା ଆଛା।
ଆଣିକି ରଖିଛୁ ଆଉ କଣ କରିବୁ?
ଆଉ ତମ? ଆଉ ତମ ଘରେ ତମ ବାବାଙ୍କ ଦେହ ସବୁ କେମିତି ଅଛି କଣ? ଭଲ ଅଛି ନା?
ସମସ୍ତଙ୍କ ଦେହ ଭଲ ଅଛି ଜଗାଙ୍କ କୃପାରୁ। ତମର?
ଆଛା, ମୋର ତ ବି ମୁଁ କହିଲି ତମକୁ ମୋର ଟିକେ ଥଣ୍ଡା ଜର ହେଇଯାଇଛି। କିନ୍ତୁ ଘର ଲୋକଙ୍କ ସମସ୍ତଙ୍କ ଦେହ ପା ଯେମିତିକା ସବୁ ଟିକେ ଭଲ ଭାଲ ଅଛି ଆଉ କଣ?
ଓହୋ ଏମିତି କି?
ହଁ ଅଁ
ଖରାବେଳେ ଏତେ ପାଗ ବଢ଼ିଆ ଥିଲା ଯେ ଦୁଇ ତିନି ଘଣ୍ଟା ଶୋଇପଡ଼ିଲି, ଆଉ ଉଠିବାକୁ ଇଛା ହେଲାନି। ବହୁତ କଷ୍ଟରେ ଟିକେ ଟିକେ ଆଉ ତମ ଦୈନନ୍ଦିନର ଜୀବନ ଏଠାରେ ବିସ୍ ଟିକେ କୁହନ୍ତୁ କଣ?
ଆଛା, ହଉ ଆ ମୁଁ ମୋର ଏନା ଦୈନିକ ବିଷୟରେ କହୁଛି ତାପରେ ତମେ ତମର କହିବ ହେଲା?
ହୁଁ ହଉ କୁହନ୍ତୁ ପ୍ରଥମେ
ମୋର ପ୍ରଥମ ହେଲା ସକାଳେ ଆମେ ପାଞ୍ଚଟା ବେଳୁ ଉଠିଯାଉ। ପାଞ୍ଚଟା ନୁହେଁ ମାନେ ସାଢେ ପାଞ୍ଚଟା କି, ଛଅଟା ଭିତରେ ଆମେ ଉଠି ପଡୁ ହେଲା। ତାପରେ ପାନସ୍ ତାପରେ ଉଠିକିନା ବ୍ରସ୍ ଏକା କରିକି ହଁ ଯଦି କିଛି ଟିଫିନ ରେ ଖାଇବା ପାଇଁ ଯଦି କିଛି ରୁମରେ ଥିବ ତାହେଲେ ଖାଇଦବୁ, ନହେନେ ସେ ଏମତିକା ଡାଇରେକ୍ଟ ବାହାରିଯିବୁ କଲେଜ ପାଇଁ। କଲେଜ ଆମ କ୍ୟାମ୍ପସ୍ ପାଖରୁ ବସ୍ ଆସେ ଆମ କଲେଜ ବସ୍ ରେ ବସି କି ଆମେ ପଳେଇଯିବୁ, ଛଅଟା କୋଡ଼ିଏରେ ବସ୍ ଏଇଠୁ ଛାଡ଼ିଦିଏ, ଆମେ ବସ୍ ରେ ପଳେଇବୁ ଯେହେତୁ ଆମର ସାତଟା ବେଳେ କ୍ଲାସ ଥାଏ, ଛଟା କୋଡିଏରେ ଏଠୁ ବସ୍ ଛାଡେ, ସେଠି ସେଇଠି ଦଶ ମିନିଟ୍ ଲାଗିବ ବୋଧେ ପହଞ୍ଚିବା ପାଇଁ, ଯେହେତୁ କଲେଜଟା ଆମର ଚାରି କିଲୋମିଟର ଆମର ଯେଉଠ ରହୁଛ ସେଇଠ ଚାର କିଲୋମିଟର ହବ। ତ ଆମେ ହେଉଛି ବସ୍ ରେ ପଳେଇ ଯାଉ ବସ୍ ରେ ସେଇଠି ପହଞ୍ଚିଲା ପରେ, ଯଦି ବାହାରେ ଚାହା ଏକା ଟିକିଏ ମିଳିଲା, ଚାହା ଟିକିଏ ପିଇ ଦେଇକିନା ସାତଟାବେେଳେ ଆମେ କ୍ଲାସ୍ କରିବା ପାଇଁ ପଳେଇଗଲୁ। ସାତଟାରୁ ଦଶଟା ପର୍ଯ୍ୟନ୍ତ ଆମର ତିନି ଘଣ୍ଟାର କ୍ଲାସ୍ ହେଲା। କ୍ଲାସ୍ ସରିଲା ପରେ, ହଁ ତିନି ଘଣ୍ଟା କ୍ଲାସ୍ ସରିଲା ପରେ, ତା ପରେ ଆମେ ସେଇଠୁ କଲେଜରୁ କ୍ୟାଣ୍ଟିନ୍ ତାପରେ ଦଶଟା ବେଳେ କଲେଜରୁ କ୍ଲାସ୍ ସାରିକି ବାହାରିଲୁ ସେଇଠି କଲେଜ କ୍ୟାଣ୍ଟିନର କିଛି ଗୋଟେ ଜଳଖିଆ କରିଦେଲୁ। ଇଟଲି ତରକାରୀ ହେଉ କିମ୍ବା ବରା ତରକାରୀ ତରକାରୀ ହଉ। କିମ୍ବା ଯାହା ବିି ଅନ୍ୟାନ୍ୟ ବିସ୍କୁଟ୍ ହେଉ କି କିଛି ବି ଯାହା ହଁ ଯାହା ମିଳିଲା, ସେଇଠି ଟିକେ ଟିଫିନ୍ କରିଦେଲୁ। କରିଦେଇକି ପୁଣି ସେଇ ବସ୍ ଛାଡ଼ିଦେବ ସାଢ଼େ ଦଶଟା ବେଳକୁ, ଆମେ ସେଇ ସାଢ଼େ ଦଶଟାରେ ବସ୍ ରେ ବସିକି ପୁଣି ପଳେଇ ଆଇଲୁ ଆଉ ଏଠି ଦଶ ମିନିଟ୍ ପରେ ପହଞ୍ଚିକି ଗାଧୁଆବାଧୁଆ ଟିକେ କରିକି, ଫୁଣି ବସିଯାଉ ଟିକେ, ଫୋନ୍ ଏକା ଚଲେଇବୁ ନ ନାହିଁ ଟିକେ ସାଙ୍ଗମାନଙ୍କ ସଙ୍ଗ କଥାବାର୍ତ୍ତା ହେଇକି ଟାଇମ୍ ଟା ଟିକେ କାଟିଦଉଚି। ଯେମିତି ବାରଟା ସାଢ଼େ ବାରଟା ହେଇଯିବ ଆମ ଖାଇବାର ଟାଇ ଟାଇମ୍ ହେଇଗଲା, ଆମ ନ ମିଲ୍ ତ ଆସିଯିବ। ଆଉ ମିଲ୍ ଆସିଲା ମାତ୍ରେ ଭାତ ତରକାରୀ ଯାହା ସବୁ ଯେ ଦିନ ଯେଉଁ ବାରରେ ଆମିଷ ଆଉ ନିରାମିଷ ସବୁ ମିଶେଇ ମୁଶାକି ଆସେ ଯେହେତୁ ମୁଁ ବାର ହରିକା କିଛି ମାନେନି ସବୁଦିନ ଆମିଷ ଖାଏ ତ ସେହି ହିସାବରେ ମୋ ପାଇଁ ଆମିଷ ଏକା ତରକାରୀ ଏକା ଆସେ। ତା ସହିତ ଖାଇଖୁଆ ଦେଇକି ତା ତାପରେ ଶୋଇ ପଡ଼ୁ, ଶୋଇ ଶୋଇ ଗଲୁ ତା ତା ପରେ ପୁଣି ଚାରିଟା ବେଳେ ଉଠିକି ଆମେ ଆମର ଗଲୁ। ଆମର ସେଇ କ୍ୟାମ୍ପସ ଭିତରେ ହିଁ ଗୋଟେ ଜାଗାରେ ହଉଛି। କ୍ରିକେଟ୍ ଖେଳ ହେଉଛି ଏଇନା ହେଲା ତ ସେଇଠି କ୍ରିକେଟ୍ ଖେଳିବା ପାଇଁ ଗଲୁ କ୍ରିକେଟ୍ ଖେଳି ସାରିଲା ପରେ ତାପରେ ଆମର ଅ କ୍ରିକେଟ ଖେଳି ସାରିକି ଆସିକି କି ସନ୍ଧ୍ୟାବେଳେ ଛଅଟା ବେଳେ ଗୋଡ଼ ହାତ ଧୋଇକି ରୁମ୍ କୁ ଟିକେ ପଳେଇଲୁ ଏଇନା ତା ପରେ ରୁମ୍ କୁ ଯାଇକି ଫ୍ରେଶସ୍ ଫ୍ରେଶସ୍ ହେଇକି ତାପରେ ଟିକିେ ମାର୍କେଟ ଆଡ଼େ ବାହାରିଲ ଏଇନା ଟିକେ ଟିଫିନ୍ ଫିପିନ୍ କରିବା ପାଇଁ ସନ୍ଧ୍ୟାବେଳେ ଆଉ ମୁଁ ତ ହେଇ ତମ ସହିତ କଥା ହେଇ ହେଇକା ମାର୍କେଟକୁ ଆସିକି ଟିଫିନ୍ କରିବା ପାଇଁ ଆସିଛି। ଆଉ ବନ୍ଧୁ ମ ତାପରେ ଏଠୁ ଟିଫିନ୍ କରିକି ପଳେଇବି ପଳେଇଗଲା ପରେ ତାପରେ ଯାଇକି ଟିକେ ଘଣ୍ଟେ ଘଣ୍ଟେ ପଢାପଢି ଟିକେ କରି ଦେଇକି ତାପରେ ନଅଟା ବେଳକୁ ପୁଣି ଆଉଥରେ ଆମେ ଖାଇବା ପଳେଇ ଆସିବ ଆଉ। ପୁଣି ଆମେ ଖାଇ ଖୁଆ ସାରିକି ତାପରେ ହେଉଛି ଶୋଇପଡ଼ିବ ପୁଣି ସକାଳେ ଯେମିତିକା ସାଢ଼େ ପାଞ୍ଚଟା ସୁଦ୍ଧା ଉଠୁ ଟିକଏ ପୁଣି ରେଡ଼ି ହୋଇକି ପୁଣି କଲେଜ ଯିବାକୁ ପଡ଼େ ଏବେ ତୁମେ ତମର ଟାଇମ୍ ଟେବଲ ଟା ଟିକେ
ଓ ମୁଁ ଗୋଟେ କଥାଟା ଶୁଣିବି ତମ ପାଟିରୁ ତମେ ସବୁଦିନ ଆମିଷ ଖାଆନ୍ତୁ। ଖା-ଖାଇଥାନ୍ତି ବାର ପୁରା ମାନନ୍ତିନି କଣ ପାଇଁ? ସବୁଦିନେ ଆମିଷ ଖାଇଲେ ତ ଦେହ ଖରାପ ହେଇଯାଏ। ଆପଣ ସବୁ ବାରେ ଆମିଷ ଖାଆନ୍ତି ନା। ହ୍ୟାଲୋ।
ହ୍ୟାଲୋ। ତମ ଘରେ କେହି କିଛି ପାର୍ଟି କରନ୍ତନି?
ନାଇଁ ଆମ ଘରେ ପାର୍ଟି କରନ୍ତି ମା ଏକା ବନା କରନ୍ତି ଯେ ତମେ ଏଇ ବାର ଖାଅ ଏଇ ବାରେ ଖାଉନି କିନ୍ତୁ ମୁଁ କୁହେ ଯଦି ମୁଁ ଖାଇମି ସବୁବାର ଖାଇମି ଯଦି ମୁଁ ଖାଇମିନି ତାହେଲେ କେଉଁ ଦିନ ବି ଖାଇବିନି।
ଓହୋ ଭାଇ ଏମିତି କି?
ଆଜ୍ଞା।
ବସ ଆଉ କଣ କରିବ? ମୋର ଦୈନଦିନ ଜୀବନ ବହୁତ ସାଧାରଣ ମୁଁ ସକାଳେ ସବୁବେଳେ ପାଞ୍ଚଟାରୁ ଉଠେ ପାଞ୍ଚଟାରୁ ଛଅଟା ଯାଏ ଟିକେ ଏକ୍ସରସାଇଜ କରେ। ଛଅଟା ରୁ ଆଠଟା ଯାଏ ଟିକେ ସେଲଫି ଷ୍ଟଡି କରିକି ନଅଟା ଆ ସେଲଫି ଷ୍ଟଡି କରେ ଆଠଟା ରୁ ଆମ ହଷ୍ଟେଲରେ ତାଜା ତାଜା ବ୍ରେକ ଫାଷ୍ଟ ବନିଥାଏ ଜଳିକିଆ ଟିକେ ଖାଇଦିଏ ତା ପୋହା କେତେଳ ଜିଲାପି କେତେବେଳେ ବନିଥାଏ ଦୋସା କେତେବେଳେ ଆଳୁ ପରଟା ଏମିତି ବନିଥାଏ।
ଆଚ୍ଛା।
ତା ପରେରେ ଘଣ୍ଟା ପରେ କ୍ଲାସ ଥାଏ। ନଅଟା ରୁ ଘଣ୍ଟା ଯାଏ କ୍ଲାସ ଥାଏ ବେଳେ ବଳେ ଦିଇଟା କ୍ଲାସ ଯଏ ନହେଲେ ତିନିଟା କ୍ଲାସ ଥାଏ। ମୁଁ ଏଜୁକେସନ୍ କ୍ଲାସ ଯାଏନି ଓନଲି ବି ଏ ସି ର କ୍ଲାସ ଯାଏ। ତ ବାକି ସମୟ ଲାଇବ୍ରେରୀରେ ଯାଇକି ୟୁଟିଲାଇଜ କରେ ସେ ସମୟ ଟା। ତାପରେ ଘଣ୍ଟେରେ ହଷ୍ଟେଲ ଆସିବେ କଲେଜର ହଷ୍ଟେଲ ଆମର ଏକ କିଲୋମିଟର। ଚାଲି ଚାଲି ଆସିବାକୁ ପଡେ ହଷ୍ଟେଲ ରେ ଖାନା କାଏଁ ତାଜା ତାଜା। କଣ ବି ବନିଥିବ କେବେ ରାଜମା ହେଇଥିବ। କେତେବେଳେ କ଼ଡ଼ି ହେଇଥିବ କେତେବେଳେ ଦହି ହେଇଥିବ। କେତେବେଳେ ଆଳୁ ଭଜା ହେଇଥିବ କେତେବେଳେ ମିକ୍ସ ଭେଜ ଏମତି ହେଇଥାଏ। ଖାଇ ଦେଇକି ଦୁଇଟା ପନ୍ଦର ରୁ ଆମର ସେକେଣ୍ଡ ହାପରେ କ୍ଲାସ ଥାଏ। ଦୁଇଟା ହାଫ ରୁ ଦୁଇଟା ପନ୍ଦରରୁୁ ପାଞ୍ଚରୁ ଅଧ ଯାଏଁ କ୍ଲାସ ଥାଏ। ତାପରେ ପାଞ୍ଚଟା ଆଧେକୁ ହଷ୍ଟେଲ କୁ ଆସେ। ଆସିଲା ପରେ ଛଅଟା ରୁ ସାତଟା ଯାଏ ଛଅଟାରୁୁ ଆଠଟା ଯାଇଏ ବ୍ୟାଡମିଣ୍ଟନ ଖେଳ ପାଇଁ ଗ୍ରାଉଣ୍ଡକୁୁ ଯାଏ ସବୁବେଳେ। ମୁଁ ସନ୍ଧ୍ୟା ଦୁଇ ଘଣ୍ଟା ରୁମରେ ଯଦି ରହେ ତ ମୋ ମୁଣ୍ଡ ଖରାପ ହେଇଯାଏ ବହୁତ ଡିପ୍ରେସ ଡିପ୍ରେସ ଲାଗେ ତ ମୁଁ ସବୁବେଳେ ବାହାରକୁ ପଳାଏ ବୁଝିଲେ? ସେଇଠିକି ଯାଇ ବାହାରେ ଯାଇିକି ବାହାରକୁ ପଳାଏ ଆଠଟାରୁ ଏବେ ତ ବର୍ଷା ଦିନ ଆଉ ସନ୍ଧ୍ୟା ବେଳେ ଯାଇ ହୁଏନି କଣ ପାଇଁ ମାନେ ବର୍ଷା ହୋଇଥାଏ ସନ୍ଧ୍ୟାରେ। ତ ଇଭିନିଂ ଟାଇମ୍ ଟା ପୁରା ମୋର ବେକାର ହେଇଯିବ ବହୁତ୍ ଦୁଇ ଘଣ୍ଟା।
ଆଚ୍ଛା ଆଉ ଆପଣ ତାପରେ କୁହନ୍ତୁ।
ଆଉ ତାପରେ ଆସିକି ଆଠଟାରୁ ଆମ ମେସରେ ଖାନା ରାତ୍ରରେ ରାତ୍ର ଖାନା ଖାଇକି ଆଉ ସାଙ୍ଗସାଥି କଥାବାର୍ତ୍ତା ହେଇକି ବାରଟା ବାରଟା ଶୋଇପଡେ ଦଶଟା ବାରଟା ଶୋଇପଡେ ସକାଳୁ ଉ ଟେ ଏମିତି ହିଁ ମୋର ଦୈନନ୍ଦିନ ଜୀବନ ଜୀବନ ଚାଲିଛି ଆଉ ଆଉ କଣ କହିବା?
ଆଚ୍ଛା ବନ୍ଧୁ ସବୁ ତ କହିଲ ତମେ କେହିଠି ଦୌଡ଼ା ଦୌଡ଼ି କରିବା ପାଇଁ କିମ୍ବା କିଛି ବ୍ୟାୟାମୟ
ହୁଁ ହୁଁ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ହାଲୋ ହାଲୋ।
ଆ ନିଜ ସ୍ୱ
ହୁଁ ହୁଁ।